କଣ କରୁଚ?
ଆଜ୍ଞା ନମସ୍କାର ନମସ୍କାର।
ହାଲୋ।
ହାଲୋ।
ହଁ ନମସ୍କାର।
ହଁ ନମସ୍କାର କଣ କରୁଛନ୍ତି?
ଏଇ ବାସ୍।
କଣ କରୁଛନ୍ତି ଆପଣ? ମୁଁ ଏଇ ବସିଛି ଆଉ।
ମୁଁ ବି ସେମ ବସିଛି ଆଉ। ଆଜ୍ଞା ଆପଣଙ୍କର?
ହଁ ସରିଲାଣି ସକାଳେ କଣ ଖାଇଥିଲେ?
ସକାଳେ ଖାଇଥିଲି ରୁଟି ଆଉ ଭଜା। ଆପଣ?
ମୁଁ ସେ ଖାଇଥିଲି ପିଠା ଆଉ ଭଜା ଆଉ।
ଆଚ୍ଛା ଆଉ ଭଲ କଥା ଆଉ କଣ ଖବର?
ଆଁ ଭଲ ଆଉ।
ମୋର ବି। ଭଲ ଆଉ ହଁ ହଁ ଦେଇଥିଲି ଆପଣ ବି ଥିଲେ ନା।
କଣ ଦେଇଥିଲି କେତେ ର୍ୟାଙ୍କ ଅଛି।
ମୋର-ଅ- ତେଇଶହ ତେଇଶ ଅଛି। ଆପଣଙ୍କର କେତେ ଅଛି?
ମୋର ଦି ହଜାର କେତେ ଗୋଟେ ଅଛି, ଦି ହଜାର! କୋଡ଼ିଏ ନା କଣ?
ଆଚ୍ଛା, ଭଲ ଆଉ କଣ ଘରେ ରହି କିଛି ପଢାପଢି ପାଇଁ ପ୍ରିପେୟାର ହଉଛନ୍ତି ନା କଣ? ଏମ୍ ଏମତି ଖାଲି ଅଛନ୍ତି।
ହଁ, ପ୍ରିପେୟାର ହଉଛି ଗର୍ମେଣ୍ଟ ପାଇଁ କା।
ଯାହା ହଉ ଭଲ କଥା ଆଉ।
ଆପଣ ଏମ୍ ସି ଏ କରିବେ?
ଶି ଏଲେ କାଉନସିଲିଂ ଷ୍ଟାର୍ଟ ହେଇନି, କଣ କହୁଛନ୍ତି? ପଚିଶ ତାରିଖରୁ ଷ୍ଟାର୍ଟ ହବ, ଏମ୍ ସି ଏମ୍ ବି ଏ ପିଲାଙ୍କ ପାଇଁ ଅ
ଆଚ୍ଛା। ଏମ୍ ବି ଏ ଟା କେମିତି କରିବେ? ମାନେ ଯଦି ଜଣେ ଏମ୍ ବି ଏ କରିବାକୁ ଚାହିଁଲେ କେମତି କଣ କରିବ?
ତା ଦେଇଥିବ। ମାନେ ଓଜେଇ ଦେଇଥିବ ତାପରେ-ଏଁ ଆସିଲି କାଉନସେଲିଂ ପକେଇକି ଫର୍ମ, ସେମତି ଏମ୍ ସି ଏ ଯେମତି ଏମ୍ ବି ଏ ସେମତି ଫର୍ମ ପ କି କରିବ ନହେଲେ ପ୍ରାଇଭେଟ୍ ରେ ଯିଏ କରିବେ, ଏମ୍ ବି ଏ କଲେଜରେ ନା ଏମ୍ ସି ଏ କଲେଜରେ। ଇଏ ହବ ଦିଟା ଯାକ ଅଛି।
ଓ ଆଚ୍ଛା।
ଆପଣ ଚାହୁଁଥିଲେ କି ଏମ୍ ବି ଏ କରିଆକୁ?
ନାଁ, ମୋର ଗୋଟେ ଭାଇଟେ କରିବ ବୋଲି କହୁଥିଲା ତ।
ଆଛା ମ୍ୟାଥ ଭଲ ହୁଏ ବୋଧେ ଆଉ। ମ୍ୟାଥ୍ ଫ୍ୟାତ୍ ଭଲ ହୁଏ ବୋଧେ ତାଙ୍କର?
ହଁ ଏମତି ଆଉ। ଆଉ ଆପଣଙ୍କର ଆଇ
ଆଉ ଆପଣଙ୍କ ଆଡେ ଗରମ ଅଛି ନା? ଆମର ଡାଲି, କୋଟଳ ଆଳୁ ଭଜା ହଁ, ଆମର ବି ସେମିତି ଅଛି। ଖରା ଏତେ ହେଇନି ଆଉ।
ହଁ। ଆଉ ରଜ କେମିତି କଣ କରିଥିଲା ଆପଣଙ୍କର?
ନା ଆମର ଏଥର ବହୁତ ଭଲ ହେଇଥିଲା। ଆମର ଗାଁ ରେ ବହୁତ ଭଲ ହୁଏ। ଆମର ଭଲ। ଆଉ ଇଏ ଆଉ ଟିକେ ବେଶୀ ଭଲ ଅଛି। ଆଜ୍ଞା।
ଦୋଳି ଫୋଳି ଲାଗେ।
ହଁ, ଦୋଳି ଫୋଳି ଲାଗେ। ଏଥର ଆହୁରି ଟିକେ ଭଲ ହେଇ ହଁ, ହଁ ଲାଗେ। ଏଥର ଆହୁରି ଟିକେ ଭଲ ହେଇଥିଲା।
ମହୋତ୍ସବ ରଜ ମହୋତ୍ସବ ହୁଏ।
ହଁ, ହଁ ରଜମାସ ଏଥର ମୀନା ବଜାର ଆସଥିଲେ। ଏମତି ମେଲୋଡି ଟାଇପ୍ ର କରୁଥିଲେ-ଏ। ଛୋଟ ଛୁଆ ମାନେ ଡ୍ୟାନ୍ସ, ସଂ କରୁଥିଲେ ଗେମ କିଛିଟା କରୁଥିଲେ। ଏଇ ସ୍କିପିଂ ଆଉ ଯୋଉ ଆଳୁ ଚାମଚ, ଆଉ କଣ ମ୍ୟୁଜିକ ଚେୟାର ଏସବୁ ଖେଳ ବି କରୁଥିଲେ ହାଣ୍ଡି ଭଙ୍ଗା ଯୋଉଁ ଆଖିରେ ପଟି ବାନ୍ଧିକି କରନ୍ତି।
ହଁ, ହଁ। ବଢିଆ ମଜା ଆସିବ ଆଉ।
ହଁ, ଆମର ସବୁ ବର୍ଷ ତିନି ଦିନ କରେ ଏଥର କିନ୍ତୁ ପାଞ୍ଚ ଦିନ କରିଥିଲେ ଆଉ।
ବଢିଆ ଆଉ। ଯିଏ ଯୋଉଠି ଥିବେ ବନ୍ଧୁବାନ୍ଧବ ସିଏ ସବୁ ଆସଥିବେ ଘରକୁ ଆଉ।
ହଁ, ସମସ୍ତେ ଡାକିଦଉଥିଲେ ସବୁ ନୂଆ ଯୋଉ ମାନେ ଝିଅ ମ୍ୟାରେଜ କରିଛନ୍ତି। ଆଉ ସବୁ କୁ ଯାଙ୍କର ଯିଏ ସବୁ ବନ୍ଧୁବାନ୍ଧବ ଅଛନ୍ତି। ସମସ୍ତେ ଡାକିକି ନେଇ ଆସିଥିଲେ। ଭଲ ମଜା କରିଥିଲେ। ବୁଲିବାଲିକିି ଆଉ। ଆଉ ଆପଣଙ୍କ ଆଡେ ଭଲ ହୁଏ ନା ରୁଜ?
ହଁ ଆମଆଡ଼େ ଏତେ ଭଲ ହୁଏନି କିନ୍ତୁ ହୁଏ ଭଲ ହୁଏ। ଚଳିବ ଗୋଟେ ଦୋଳି ଲାଗେ ଆମ ଗାଁ ରେ ଲାଗେ ମୁଁ ଯୋଉଠି ରହୁଛି ସେଟା ଲାଗେନି। ହଁ ଗାଁକୁ ଯାଇଥିଲି ଗାଁକୁ ଗୋଟ ଦିନ ପିସି ଘରକୁ ଗୋଟେ ଦିନ। ଇଭିନ ଖାଇ ଖାଇ ପିଇକି ଏଞଜୟ କରିବା କଥା ଆଉ।
ହଁ ଆମର ବି ଭଲ ହୁଏ କିନ୍ତୁ ଏଇଥର ତ ପ୍ରଥମ। ଦିନ ଟା ଚାରିଟା ବେଳ ସରି ଠିକ ଥିଲା ତାପରେ ଯୋଉ ବର୍ଷା ହେଲା ରାତି। ସେ ସାତଟା ସାଢେ ସାତଟା ପଯ୍ୟନ୍ତ। ସବୁଆଡେ ହେଇଛି ପ୍ରାୟତଃ।
ଲାଇନ ନଥିଲା ଲାଇନ ଆସିଲା ଯାଇକି ଦିଟା ତିନିଟା।
ହଁ ଆମର ତ ସେଇ ହେଲା ପୁରା। ସାଢେ ସାତଟା ପର୍ଯ୍ୟନ୍ତ ଜୋରେ ଲଗାତାର ବର୍ଷା ହେଲା ତାପରେ ସାଢେ ଦଶଟା ପର୍ଯ୍ୟନ୍ତ ଯ ଝିପି ଝିପି। ଏଗାରଟା ବେଳେ ଲାଇନ ଆସିଲା ଆଉ ପୁରା ଏମିତି ମାନେ ବାତ୍ୟା ଟାଇପ ରହିଗଲା ତ ଆଉ କେହି ଘରୁ ତ ଵା ପାଳିବେ ରଜ କଣ ହଁ ପାଳିବି ଦୋଳି କଣ ଖେଳିବି ରାତିରେ ଯୋଉ ଯାଆନ୍ତି ଆମର।
ଯା ହଉ ତା ପରଦିନ କିନ୍ତୁ ଟିକେ ବର୍ଷା ଫର୍ଷା ହେଲାନି।
ନା ଆଉ ଆଉ ତିନି ଚାରି ଦିନ ଯାକ ହେଇନି। ଆହୁରି ଆଉ ଚାରି ଦିନ ଆମର ବାକି ରହିଥିଲା ପାଞ୍ଚ ଦିନ ରାଜା କରନ୍ତି ଆଉ ତାପ ପରେ ଆଉ ଚାରି ଦିନ ହିଁ ଆମେ। ସବୁଦିନ ଯାଉଥିଲୁ ଠିକ ସାଢେ ଛଅଟା ସାତଟା ବେଳକୁ ପଳଉ ଆସୁ ସାଢେ ନଅଟା ଦଶଟା ବେଳକୁ। ବହୁତ ଭଲ ଆଉ ଯାହା ହଉ ବର୍ଷା ହେଲାନି।
ମ
ଆଉ ତମ ଆଡେ କଣ ମାନେ ଏ ଆମ୍ବ ହେ ଛି ନା ଭଲ ଆମର ତ ଆମ୍ବ ପୁରା ପ୍ରବଳ ଆଇଛି।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
ହଁ ଲୋକ ଫ୍ରି ରେ ବାଣ୍ଟି ଦଉଛନ୍ତି ଗୋଟେ ଯେମିତି ବହୁତ
ହଁ ଆମ୍ବ ମତେ ଆମ୍ବ ମତେ ଆମ୍ବ ତତେ ଭଲ ଲାଗେନା ଆମର ବହୁତ ଆମ୍ବ ଆ ହେଇଛି ଆ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
ହଁ ଆମର ତ ଆମର ତ ଆମ୍ବ ଗଛ ଅଛି ନିଜର ବହୁତ ମାନେ ଅଲଗା ଅଲଗା ପ୍ରକାର ଆମ୍ବ ଅଛି ସେ ଏତେ ଆମ୍ବ ହେଇଥିଲା ଏଥର ବହୁତ ଜଲଦି ପାଚିଗଲା ଆମ ବହୁତ ବଡ ବଡ ବଡ ଆମ୍ବରେ ଆମର ଅଲଗା ଅଲଗା ପ୍ରକାର ଗଛ
ହଁ ସେଇଟା ଅଧିକ ରେଡି ହେଇଥିଲା କିନ୍ତୁ ସେଇଟା ଅଧିକ
ହଁ ବହୁତ ବଇଥିଲା ଆଳୁ ତ ଏବେ ଲୋକ ବିକ୍ରି କରୁଛନ୍ତି ଆଉ।
ହଁ ସେଇଟା ତ ଆଗରୁ ସେଟା ସବୁ ମାନେ ଏମତି ଗଛରୁ ଆଣିକି କାଟିକି ନେଉଥିଲେ ଥିଲେ କି ମାଗି ଦେଲେ ସବୁ ବିକ୍ରି କରୁଚନ୍ତି ଏଇ ଗୋଟିଏ କେତେ ଟଙ୍କା ସେତେ ଟଙ୍କା ଏମତି ବିକ୍ରି କରୁଚନ୍ତି।
ହଁ ଏବେ ଏମ୍ ସି ଏ।
ହଁ ସେ ତ ଭାବୁଚି କରିବା କଣ ହୋଉଚି ଅପେକ୍ଷା କରଚି ଏଇ କାଉନସିଲିଂ କୁ। କିନ୍ତୁ ଲାଗୁନି ଏତେ କମ୍‌ ରାଙ୍କ ଅଛି ହବ ବୋଲି କିଛି ଗମେଣ୍ଟରେ ସେମତି ଆଶା ନାହିଁ ଆଉ। ଦେଖିବା କଣ ହୋଉଚି ପ୍ରାଇଭେଟ ବୋଲି ଭାବୁଚି ପ୍ରାଇଭେଟରେ ଟିକେ ଅଧିକ ପଇସା ତ ସେମିତି ଆଉ ମାନେ ଭାବୁଚି କଣ କରିବି ତଥାପି କଲେଜ ବାଲେ ଏତେ କଲ୍ କରଚନ୍ତି ଏଇ ଟିକେ ପୂର୍ବରୁ କଲ୍ କରିଥିଲେ ମୁଁ କହିଲି ନା ନା ମୁଁ ଦେଖି ସାରିଲେ କଲେଜ ଯଦି ନହଁ କହିଦେବି କଣ ହଉ ଛି ବାରମ୍ବାର କଲ୍ କରିବି ମୁଁ କହିଲି ନାହିଁ ମୁଁ ଦେଖି ସାରିଲିିନି କଲେଜ। ସେମତି କୋହୁଚନ୍ତି କଲେଜରେ ତ୍
ସମସ୍ତେ ପ୍ରାଇଭେଟ କଲେଜରେ ଆଡମିସନ ନେଇ କଣ
ହଁ। ପ୍ରାଇଭେଟରେ ସେ ଗୋଟେ କଣ କଲେଜ କହୁଛନ୍ତି ଯେ କିନ୍ତୁ ସେଠି ଟିକେ କମ୍ ପଇ ସବୁ କୋହୁଚନ୍ତି ସ୍କୋଲାରସିପ୍ ପଇସାରେ ହେଇଯିବ ମାନେ କୋର୍ସ ଫିଟା ସେଇଠି ହେଇଯିବ ସେଇ ଯୋଉ ସ୍କୋଲାରସିପ ମିଳିବ। ଦିବର୍ଷ। ଆଉ ଯାହା ହଷ୍ଟେଲ ପଇସା ଖାଇବା ରହିବା ଯାହା ନିଜେ ତ ଦବାକୁ ପଡିବ ନା। । ହୋଉ ଗର୍ମେଣ୍ଟ ନହେଲେ ମ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
ଜବ ଗୋଟେ ହେଇଥିଲା ହେଲେ ସେମାନେ ଏଯାଏ କାହିଁକି ଡାକି ନାହାନ୍ତି? କି ଆଉ ଅଲଗା ସେମତି କିଛି ମୁଁ ତ ଜାଣିନି ସେମତି ଏ ବିଷୟ ଏତେ ବି। ଏଇ ମାନେ ସେମାନେ ମୋର ଅନ୍‌ ନାଇନି ଜବ୍ ମୋର ଏତେ ନଲେଜ ନାହିଁ ସ୍କିଲ ନାହିଁ ତ ମୁଁ କଣ କରିବି। ହଁ ଆପଣ କିଛି ଦେଖୁଚନ୍ତି ବୋଧେ।
ନା ମୁ ଏବେ ଗର୍ଭମେଣ୍ଟ ପାଇଁ ପିପିଆର ହେଉଛି ନା। ଏବେ ଗୋଟେ ଟିକେ ମୁଁ ନିଜେକି ଟିକେ ଟାଇମ ଦେଇକି
ଭଲ କଥା ଗଭଣମେଣ୍ଟ ଗଭଣ୍ଣମେଣ୍ଟ ପାଇଁ ଦେଖିଲେ ଭଲ। ଯାହାେଲେ କିନ୍ତୁ ମାନେ ଗଭର୍ଣମେଣ୍ଟ ତ ସବୁଦିନ ପାଇଁ ସ୍ଥାୟୀ ଚାକିରିେ ତ ମାନେ ଏଗୁଡା ସବୁ ଅଲଗା କିଛି ପ୍ରାଇଭେଟ ସେକ୍ଟର କି ଯୋଉଠି କଲେ ଅଲଗା ସବୁ ସେଟା କିଛି ଦିନ ପରେ ମାନେ। କାହାର ବନ୍ଦ ହେଇଯାଉଛି କଣ ଯୁ ହେଇଯାଉଛି ଗମେଣ୍ଟ ଟା ସବୁଦିନ ପାଇଁ ଭଲ।
ଆଉ କିନ୍ତୁ କମ୍ପିଟିସନ ଅଧିକ ପ୍ରାଇଭେଟ ବ୍ୟାଙ୍କ ଫ୍ୟାଙ୍କ ରେ ହେଲେ ଭଲ କାହିଁକିନା ସେଗୁଡା ତ ଜଲଦି ବନ୍ଦ
ନା ନା ସେଗୁଡ଼ା। ସେଇଗୁ କାମ ସମସ୍ତେ କରିପାରୁଥିବା ଦରକାର ମାନେ ସମସ୍ତେ ଆ କରିପାରିବେ କିଛି ମାନେ କରିପାରିବେ। ମାନେ ସ୍ନା ସମସ୍ତେ କରିପାରିବେନି ତ। ଆଉ ତାପରେ।
ରୂଟି ଭଜା ଖାଇିଥିଲି।
ହଁ ଆଉ ତମେ। ହଁ ହଁ। ହଁ ମୁଁ ବି ଆଉ ଟିକରେ ଖାଇବି। ଘରେ ତ ମୁଁ ଆଜି ଏକା ଅଛି କେ ନାହାନ୍ତି ମୋର ବଉଣୀଙ୍କର ଏଗଯାମ ଅଛି ଯାଇଛନ୍ତି ଆଉ ମା ବାପା ବି ଏ ଜଣଙ୍କ ବନ୍ଧୁ ମୋ ଘରକୁ ଯାଇଛନ୍ତି ତ ଗୋଟି କାମ ଅଛି ଆଉ ଏକା ଅଛି।
ଭଉଣୀ ସାନକି ବଡ।
ନାଇଁ ବଡ଼। ହୁଁ।
ହଁ ଖାନାକୁ।
ଆପଣଙ୍କୁ ନଭଭେଜ ଭଲ ଲାଗ ନା ଭେଜ।
ମୁଁ ତଳେ କେହି ନାହାନ୍ତି ବଡ଼ ମୁଁ।
ନନଭେଜ ଭଲ ଲାଗେ ନା ବେଜ।
ଆଉ। ଭଲ ଲାଗେନି ସେପରିକା ଖାଇବା କିନ୍ତୁ ଭଲ ଲାଗେ।
ନନଭେଜ।
ହଁ।
କେମିତିଆ କଣ
ହାଲୋ। ହାଲୋ। ଶୁଣା ଯାଉନି କଣ କହିଲେଣି।
ଚିକେନ ର ଚିକେନ ବିିରିୟାନୀ।
ହାଲୋ।
ହଁ କଣ
କଣ କହିଲେ ଶୁଣା ଯାଉନି ଟିକେ ନେଟୱର୍କ
ଚିକେନ ବିରିୟାନୀ ବହୁତ ଭଲ ଲାଗେ ଚିକେନ ବିରିୟାନୀ।
ହଁ ମତେ ବି ତ ବହୁତ ଭଲ ଲାଗେ। ସମସ୍ତଙ୍କ ପ୍ରାୟ ପିଲା ମାନଙ୍କର ସେଇାଟା। ଭଲ। ମଟନ୍ ବିରିୟାନୀ ଭଲଲାଗେ ନା ଚିକେନ ବିରିୟାନ ଭଲଲାଗେ? ମତେ ବି
ଚିକେନ ବିରିୟାନୀ ଟା ବେଶି ଭଲ ଲାଗେ ଆଉ।
ନା ନାଇଁ ମତେ ଚିକେନ ବିରିୟାନୀ ଭଲ ଲାଗେ, ଏମିତି ରେ ବି ମଟନ ଆଗରୁ ଖାଉଥିଲି ଆଉ ତା ଛୋଟବେେଳେ ଖାଉଥିଲ ତାପରେ ଆଉ ଖା ଖାଉନି ଯଦି ଚିକେନ ବିରିୟାନୀ ଭଲ ଲାଗେ
ଖାଆନ୍ତିନି।
ନାଇଁ ମୁଁ ଖାଏନି। ଛୋଟ ବେଳୁ ଖାଉଥିଲି ଆଉ ତାପରେ ଇଛା ହଉନି ଆଉ ଖାଉନି।